କଣ କରୁଚନ୍ତି?
ନାଇଁ ଏଇଠି ବସିଥିଲୁ ଆଉ।
ଆଉ ଆଜି କଣ ଖାଇଥିଲେ?
ଆଜି ମୋର ଭାତ ହେଇଥିଲା ଟିକିଏ କୋଳଥ ଡ଼ାଲି ହେଇଥିଲା। ଆଉ ଟିକେ ପୋଇ ଭଜା ପୋଇ ଯୋଉ ସେଇ ଭଜା ଟିକେ ହେଇଥିଲା ଛୁଇଁ ଭଜା ଟିକେ ହେଇଥି ଆଉ ଆମ୍ବ। ତମେ?
ମୁଁ ଆଜିି ଖାଇଚି ଭାତ, ଡ଼ାଲି, ଆଳୁ ଭର୍ତ୍ତା ଶାଗ ଭଜା।
ଓହ ଆଉ ଦି ସମସ୍ତଙ୍କର ଭଲ ଅଛି?
ହୁଁ ଯାହଉ ଦେହ ସେମିତି ଭଲ। ତମେ ତ ଏବେ ଯୋଉ ଜାଣିଥିବ ସିଜିନ ଚେଞ୍ଜ।
ହଁ ବା ଥଣ୍ଡା ଫଣ୍ଡା ସମସ୍ତଙ୍କ ଘରେ ତ ଏବେ ଥଣ୍ଡା ଫଣ୍ଡା ସିଜିନ ଚେଞ୍ଜ ଯାହାକୁ ହେଲା ତାପରେ ଏକୁ ବି ସବୁ ମାନେ ଖାଇବା ବି ଆମେ ଯୋଉଗୁଡ଼ା ଖାଉଚୁ ବିନା ପ୍ରୋଟିନ ଖାଇବା। ଯାହା ବାହାର ଜିନିଷ ବି ରୋଗ ବେମାରୀ ହଠାତ୍ ଆମକୁ ମାନେ ଆଟାକ୍ କରୁ ଆମ ରୋଗ ପ୍ରତିରୋଧକ ଶକ୍ତି କମ ରହୁ
ତାପରେ ଏଇ ଚାରି ମାସ ଟା ବି ଭଲ ନାଇଁ ମୁଁ ଟିକେ ଦେଖିକି ଚଳେବା ପାଇଁ ପଡ଼ିବ। ନହେଲେ ବିଭିନ୍ନ ପ୍ରକାର ରୋଗ ଶିକାର ହେବା ପାଇଁ ବି ପଡ଼ିବ।
ହଁ ସେଡ଼ମାସଟା ଟିକେ ପୋବ୍ଲେମ ରହୁ ଆଉ ଆଜି ମୁଁ ତମକୁ କହୁଚି କୃଷ୍ଣଙ୍କ ବାଲ୍ୟ କାଳ ବିଷୟରେ ଶୁଣିଅ?
ହଁ କୁହନ୍ତୁ।
ଶ୍ରୀକୃଷ୍ଣଙ୍କର ବାଲ୍ୟ କାଳ ବୋହୁତ ମଜେଦାର ଥିଲା। ମାନେ ବାଲ୍ୟ କାଳ ମଜେଦାର ନଥିଲା ତାଙ୍କର କିନ୍ତୁ ଯେତେବେଳେ ସେ ବଡ଼ ହେଲେ ଯଷ୍ଟ ଟିକେ ଟିକେ ତ ଯେତେବେଳେ ଚାଲିବା ଟାଇମ୍ ପାଞ୍ଚ ତିନି ପାଞ୍ଚ ବର୍ଷର ବହୁ ଯାଇଥିଲା ହେଲେ ପ୍ରଥମେ କଣ ହେଇଥିଲା ଯ କୃଷ୍ଣଙ୍କ ମାତା ପିତା କିଏ? ଉଁ ଆମର ଦେବକି।
ହଁ।
ଆଉ ବସୁଦେବ ତ ଦେବକି ହେଉଛନ୍ତି ଉଗ୍ରସେନ ରାଜା ଉଗ୍ରସେନ ଙ୍କର ଯ ଝିଅ ହଉଛନ୍ତି ଦେବକୀ ଆଉ ତାଙ୍କର ପୁଅ ହଉଛନ୍ତି ମର ଯୋଉ
ନାଇଁ ଶୁଣନ୍ତୁ ଭଗବାନ ଶ୍ରୀକୃଷ ନ ଙ୍କ ଜନ୍ମ ଆମର ଦ୍ୱାପର ଯୁଗରେ ଭାଦ୍ରବ ମାସ। ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଜନ୍ମାଷ୍ଟମୀ ଆମେ ଯୋଉ କହୁ। ଜନ୍ମାଷ୍ଟମୀରେ ମଧ୍ୟରାତ୍ରରେ ତାଙ୍କର ଜନ୍ମ ହୋଇଥିଲା।
ଆଜ୍ଞା ଆଜ୍ଞା।
କାରାଗାରରେ ମାତା ଦେବକୀ ଏବଂ ପିତା ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ସେ ଜନ୍ମଗ୍ରହଣ କରିଥିଲେ।
କରିଥିଲେ ଶୁଣନ୍ତୁ ବା ପ୍ରଥମେ ତାଙ୍କର କଣ ହେଇଥିଲା ନା ଦେବକୀଙ୍କର ଯେତବେଳେ ମା କଂସ ବହୁତ ମାନେ କଂସ ଯେମିତି ତାଙ୍କ ନାଁ ସେମିତି କଂସ ହି ପ୍ରଭୃତିର ଦିଏ ଥିଲେ କଣସ ପ୍ରଭୃତିର ତ ସେଥିପାଇଁ ତାକୁ କଂସ ରାଜା। ସେ ତାଙ୍କ ବାପାଙ୍କୁ ବି ଛାଡି ନଥିଲେ ବାପାଙ୍କୁ ବି ଦ୍ଵାରପାଳ ଭାବରେ ଜୋଗେଇ ଦେଇଥିଲେ। ରାଜା ରାଜା ଉଗ୍ରସେନ ବି ଦ୍ୱାରାବଳ ଭାବରେ ଜଗି ବସିଥାନ୍ତି ଦ୍ୱାର ମୁଣ୍ଡରେ ଯେମିତି ସେନା ଜଗନ୍ତୀ। ତ ସେ ଯେତେବେଳେ ବସ୍ତୁ ଦେବା ଆ ଆମର ଯୋଉଁ ଅ କଣ ସେଟା ଦେବକି ବସୁଦେଭ ଦେବକୀ ଙ୍କୁ ଯେତେବେଳେ ସିଏ ଆମର କାରାଗାରରେ ରଖିଥିଲେ। କଂସକୁ ତ ଯେତେବେଳେ ସପ୍ତମ ସନ୍ତାନ ତାଙ୍କର ଜନ୍ମ ହେଲା, କଂସ ତାକୁ ମାରିଦେଲେ। କଂସ ତ ମାରି ମାରି ମାରି ମାରି ସପ୍ତମ ସନ୍ତାନ କୁ ମାରି ଦେଇଥିଲେ। ତ ସେତେବେଳେ ସନ୍ତାନ ସନ୍ତାନ ଦେବସତର ଅଷ୍ଟମ ସନ୍ତାନ ହାତରେ ତମର ମୃତ୍ୟୁ ହବ। ତ କଂସ ଅଷ୍ଟମ ସନ୍ତାନକୁ ଜନ୍ମ ଦେବାକୁ ଚାହୁଁନଥିଲେ, ତ ଅଷ୍ଟମ ସନ୍ତାନ ଯେତେବେଳେ ଦେବତୀଙ୍କର ଥିଲା ସେଇ କାରାଗାର ମଧ୍ୟରେ। ସେତେବେଳେ ଘଡଘଡି ବର୍ଷା ମାନେ ଅଦ୍ଭୁତ। ପରିବେଶ ଗୋଟେ ସୃଷ୍ଟି ହୋଇ ତାପରେ ସେଇ ସମୟରେ ନନ୍ଦରାଜା ଯିଏ ଗୋପପୁରର ଆମର। ଅଁ -ଅନନ୍ଦ ରାଜା। ହୁଁ, ନନ୍ଦରାଜାଙ୍କର ଆମର ଦେଇଥିଲା କଣ ନାଁ ଗୋଟେ ଝିଅ ସନ୍ତାନ ହୋଇଥିଲା, ଯୋଉଁଟା କି ଆମର ଅଁ ବିଜୁଳି କନ୍ୟା।
ହଁ।
ତ ସେତେବେଳେ କଣ ହେଲା କି ଆ ଆମେ ଶ୍ରୀକୃଷ୍ଣ ଯେତେବେଳେ ଜନ୍ମହେଲେ ସେତେବେଳେ ତାଙ୍କୁ ରକ୍ଷା କରିବା ପାଇଁ ବା ବସୁଦେବ କଣ କଲେ ତାଙ୍କୁ ଗୋଟେ ବାହାରକୁ କେବେଭି ଚିନ୍ତା କର ସେଇ ଚିନ୍ତା ମଧ୍ୟରେ କଂ ଶୂନ୍ୟ ବାଣି ଆସିଥିଲା। ତମେ ଚା-ଚା-ଚା-ଚାଲ ବାଟ ଅଛି, ତମେ ଆଗକୁ ଚାଲ। କିଛି ଅସୁବିଧା ହବନି। ଯୋଉଁ ଆମର କହନ ବାସୁଦେବ ଯେତେବେଳେ ତାଙ୍କୁ ଧରିକି ନେ- ନେଇ- ନେଇ ଗଲେ। ଟୋକେଇକୁ ସେତେବେଳେ ଅଟୋମେଟିକାଲି କଂଶ ରାଜ୍ୟରେ ସବୁଯାକ ସୈନିକ ଶୋଇପଡିଥିଲେ, ତାଙ୍କୁ ଅଘୋର ନିଦ୍ରା ନିଶାରେ ସେ ଶୋଇଥିଲେ। କେବଳ ଉଗ୍ରସେନ ହିଁ ଚେଇଁଥିଲେ, ଉଗ୍ରସେନ ଯିଏକ ଶ୍ରୀକୃଷ୍ଣଙ୍କର ଜେଜେ। ଅ ଉଗ୍ରସନ ପଚାରିଲେ ଶ୍ରୀକୃଷ୍ଣଙ୍କର ଅଜା ସେ ବା ଶ୍ରୀକୃଷ୍ଣଙ୍କୁ ଯେ ଉଗ୍ରସେନ ଯେତେବେଳେ ପଚାରିଲେ, ଆଜ୍ଞା।
ମଥୁରାର ଅତ୍ୟାଚାରୀ ରାଜା କଂସ ନିଜ ଭଉଣୀ ଦେବକୀଙ୍କ ବିବାହ ବସୁଦେବଙ୍କ ସହ କରେଇ ନଥିଲେ କି? ସେଇ ସମୟରେ ଏକ ଅକାଶ୍ ବାଣୀ ହୋଇଥିଲା, ସେଇ ସମୟରେ ଏକ ଆକାଶବାଣୀ ହୋଇନଥିଲା କି? ଦେବକୀଙ୍କର ଅଷ୍ଟମ ସନ୍ତାନ କଂସର ବିନାଶର କାରଣ ହେବ ବୋଲି।
ଆଜ୍ଞା -ଆଜ୍ଞା -ଆଜ୍ଞା, ତ ସେଥି କଣ ହେଲା ଉଗ୍ରସେନ କଣ କଲେ? କହି ଉଗ୍ରସେନ ତ ଶୋଇନଥିଲେ, ଉଗ୍ରସେନ ପଚାରିଲେ କଣ? ତମେ କୁଆଡେ ଯାଉଛ? ତମ ବସୁଧେବ ସେ ସବୁ କଥା କୃଷ୍ଣଙ୍କୁ ଯୋଉ ଉଗ୍ରସେନ ଙ୍କୁ କହିଥିଲେ। ଉଗ୍ରସେନ ଦ୍ଵାର ଖୋଲି ଦେଇଥିଲେ, ବସୁଦେବ ଆସିଥିଲେ ଯମୁନା ନଦୀ ପାର ହୋଇ ଆସିଥିଲେ। ଯମୁନା ନଦୀ ଚେଷ୍ଟା କରୁଥାଏ, କେମିତି ସିଏ ହଁ ଶ୍ରୀକୃଷ୍ଣଙ୍କର ପାଦ ଛୁଇଁବ, କାରଣ ଶ୍ରୀୃଷ୍ଣଙ୍କ ପାଦ ଯଦି ଯମୁନା ନଦୀ ଛୁଇଁଦବ ଯମୁନା ନଦୀ ବି ପା ପାଦ ତ ଖାଇଯିବ କିନ୍ତୁ ଶ୍ରୀକୃଷ୍ଣଙ୍କୁ ତ ବସୁଦେବ ମୁଣ୍ଡେଇ ଛନ୍ତି ଶ୍ରୀ କୃଷ୍ଣଙ୍କ ପାଦ ଯମୁନା ନଦୀରେ ପଡିଲା ପୂର୍ବରୁ ବସୁଦେବ ବୁଡି ଯାଇଥିବେ? ତ ଶ୍ରୀକୃଷ୍ଣଙ୍କର ନୀଳା ଦେଖ? ସେ ଗୋଡ ପାଦକୁ ତାଙ୍କର ଯମୁନା ନଦୀରେ ନିଜେ ଛୁଆଇ ଦେଇଥିଲେ, ଆଜ୍ଞା।
କଂସ କବଳରୁ ରକ୍ଷା ପାଇବା ପାଇଁ ଯୋଉ ପିତା ବସୁଦେବ ଶିଶୁ କୃଷ୍ଣଙ୍କୁ ଏକ ଯୋଉ ଟୋକେଇ ଯୋଉ କୁହନ୍ତି। ଟୋକେଇରେ ରଖି ଉଝୁଳୁଥିବା ଯମୁନା ନଦୀ ପାର ହୋଇକି। ଗୋପପୁର ଅଭିମୁଖେ ବାହାରି ନଥିଲେ କି?
ଆଜ୍ଞା ସେଇଟା ମୁଁ କହୁଛି। ସେଇ ତ ମୁଁ କହୁଛି ସିଏ ଯେତେବେଳେ ଶୁଣ, ସିଏ ଯେତେବେଳେ ଯମୁନା ନଦୀ ପାର ହଉଥିଲେ ସେତେବେଳୁ। ଉଛୁଳ ମୁଛୁଳୁ ପାଣି ସେତେବେଳେ ଆଷାଢ ଶ୍ରାବଣ ମାସ ଯୋଉ ଉଛୁଳୁ ମୁଛୁଳୁ ପାଣି। ଭାଦ୍ରବ ମାସ ତ ସିଏ ଯେତେବେଳେ ମ ଯାଉଥିଲେ ସେତେବେଳେ ବର୍ଷା ଟୁ ଟୁ ସେଇଠୁ ବାସୁକୀ ନାରାୟଣ ପଞ୍ଚମୁଖୀ ସର୍ପ ତାଙ୍କୁ ଘୁଡେଇକି ରଖିଥିଲା।
ହଁ ବାସୁକି ନିଜ ଫଣା ଦ୍ଵାରା ଶିଶୁ ପ୍ରଭୁଙ୍କୁ ବର୍ଷା ରୁ ରକ୍ଷା କରିଥିଲେ ଆଉ।
ତ ସମୟବଶତଃ ସେ ନେଇକି ପହଞ୍ଚେଇଦେଲେ ନନ୍ଦରାଜାଙ୍କ ପାଖରେ। ନନ୍ଦରାଜାଙ୍କ ପାଖରୁ ସେ ଯେତେ ବେଳେ ଝିଅ କନ୍ୟାଟିକୁ ନେଲେ ଏ ବିଷୟରେ କେବଳ ନନ୍ଦ ନନ୍ଦ ରାଜା ଆଉ ବାସୁଦେବୀ ଜାଣିଥିଲେ ଯେ ସନ୍ତାନ ଅଦାଲ ବଦାଲ ହେଲା।
ହଁ।
ଅ ନନ୍ଦରାଜାଙ୍କ ପାଖରୁ ଯେତେବେଳେ ସେ ଝିଅଟି ନେଇକି ପୁଣି ସେ ଧିର ସ୍ତିତରେ ପହଞ୍ଚି ଗଲେ ଆମର କାରାଗାର ମଧ୍ୟରେ କାରାଗାର ମଧ୍ୟରେ ରହିଲୁ। ଯେତେବେଳେ ସଖାଳ ହେଲା ଯେତେବେଳେ ବ କଂସର ସବୁ ସନ୍ୟ ସାମନ୍ତ ଉଠିଲେ ଦେଖିଲେ ପିଲା ଜନ୍ମ ହେଇଛି କଂସ ପାଖକୁ ଖବର ଗଲା। କଂସ ସେତେବେଳେ ଆସିକି ଦେଖିଲା କି ତାଙ୍କର ଗୋଟିଏ ପିଲା ଜନ୍ମ ହେଇଛି, କଣଚା କାରାଗରକୁ ସୈନ୍ୟକୁ ପଠେଇକି ପିଲାକୁ ଆଣିଲେ। ପିଲାଟିକୁ ଦେଖିଲା ବେଳକୁ ପିଲାଟି ଝିଅ କନ୍ୟା ସନ୍ତାନ? କଂସି ତ ମାୟାବତୀ ବିଜୁଳି କନ୍ୟା ମାୟା ଦେବୀ ଯେତେବେଳେ ସିଏ ଜନ୍ମ। ହେଲେ ଶେଷ କଂସ। କହିଲେ ହସିକି ଟିକେ କହିଲି କହିଲେ ହାଁ ହାଁ ହାଁ କହିଲି। ଶଙ୍କର ଯୋଉ ରାବଣ ହସ ତ କଂଶ ସେଇଠୁ କହିଲେ।
ଏ ଦିପୁ ଦିପୁ କିର ଏଇ ତ ଅଷ୍ଟମ ଗର୍ବ ଝିଅ ଟା ଆରେ ଏ ଝିଅ ଟା ମତେ ମାରିବ ମୋ ଝିଅ ଟା ହାତରେ ମରବି ମୁଁ କଂସ ଭଳି ରାଜା। ସାମାନ୍ୟ ଛୋଟ ଝିଅଟା ହାତରେ ମରିବି, ପୁଣି ଏ ଝିଅ ଟା ମତେ ମାରିବ। ଏଇଟା ଗୋଟେ ବଡ ହାସ୍ୟକର କଥା ନୁହେଁକି।
ସେମାନେ ଦେଖନ୍ତୁ ସେମାନେ ହସିଲେ। କିନ୍ତୁ ଯୋଉଦିନ ମାୟା ଦେବୀ ଜନ୍ମ ନେଲେ। ତା ପରଦିନ ସକାଳେ ଗୋପପୁରରେ ନନ୍ଦରାଜା ଓ ମାତା ଯଶୋଦାଙ୍କ ପୁତ୍ର ସନ୍ତାନ ହୋଇଥିବା ଖବର ପ୍ରସାରିତ ହେଲା
ସେମାନେ ଖୁସି ହେଲେ।
ସାରା ଗୋପପୁର ଆନନ୍ଦ ଉସ୍‌ ଉତ୍ସବରେ ମାନେ ନନ୍ଦୋଉତ୍ସବନ ମା ମାସେଟା ଆମର ନନ୍ଦୋ ଉତ୍ସବରେ ହୁଏନି କି ମା
ହଁ ନନ୍ଦ ଉତ୍ସବ ତେବେ ସେଠୁ କଣ ହେଲା ନା ସେ କଣ କହିଲେ? ସେଠି ମତେ ମାରିବ କହିକି ହସ୍ୟପଦ ହେଲେ। ହସ୍ୟ ପଦ ଭିତରେ ସେ ସେଇ ଝିଅଟିକୁ ଯେତେବେଳେ ମରିବାକୁ ଯାଇଛନ୍ତି ଗୋଟେ ପଥର ଧୀରେ ଯେତେ ବେଳେ କଚାଡିବାକୁ ଯାଇଛନ୍ତି ସେ ଝିଅଟି ତ ଶୂନ୍ୟ ସେ ଶୂନ୍ୟ ବାସ ସିଏ ଆଦିଶକ୍ତି ମହାମାଇ ସିଏ ସିଏ କଣ କଲେ ନା ତାଙ୍କ ହାତରୁ ଖସି ସିଧା ଆକାଶ ବୃଦ୍ ମାର୍ଗକୁ ପଳେଇଲେ। ଆକାଶ ମାର୍ଗକୁ ପଳେଇଲା ମାତ୍ରେ ହଠାତ୍ ବିଜୁଳି ଚମକ ଘଡଘଡି ବାଡ଼ ହୁଏ ଶୂନ୍ୟ ବାଡି। ପୁଣି ସେ କହିଲେ ସେଇ ଝିଅ ସେ ନାରାୟଣୀ ସେ ଦେବୀ କହିଲେ ୟାରେ ତୁ ମତେ କଣ ମାରୁଛୁ ତୁ ଭାବୁଛୁ କଣ ମତେ ମାରି ଥିଲେ ତୋର ଅଷ୍ଟମ ସନ୍ତାନ ର ଗର୍ଭ ଦେବଗୀର ମରିଯିବ? ଦେବକୀର ଅଷ୍ଟମ ସନ୍ତାନ ର ଗର୍ଭ ଗୋପପୁରେ ବଢୁଛି। ସେ ଯେତେବେଳେ ସେଠି କହିଦେଲେ କଂସ ପୁରା ବିବ୍ରତ ହେଇଗଲା। ଯଇଠୁ ସନ୍ତାନ ସେଠ ବି କେମିତି କଥା ସେ ବିବ୍ରତ ହେଇଗଲେ। ତାପରେ କଂସ କଣ କଲେ ବହୁ ପରିମାଣର ଭେଷଜ କରି ମାୟା କରି ସମସ୍ତଙ୍କୁ
ତାପରେ ଆମର ଯୋଉ ଜାଣିଥିବେ କାରାଗାର ର ଚମତ୍କାର ସେ ବିଷୟରେ? ପ୍ରଭୁଙ୍କ ଜନ୍ମ ହେବା ମାତ୍ରେ କାରାଗାରରେ ସମସ୍ତ ଯୋଉ ଆପେ ଆପେ
ମଲିଗଲା କବାଟ ଆପେ ଆପେ ମଲିଗଲା ତାଙ୍କର ନୀଲା ବା କୃଷ୍ଣଙ୍କ ନୀଲା କବାଟ ଅଟୋମେଟିକ ମିଳିଗଲା। ଗଭୀର ନିଦ୍ରାରେ ଗଲେ ତାପରୁ ସେଠୁ କଣ ହେଲା ଯେ ଆମର କ୍ରିଷ୍ ସେଇଠୁ ଯେତେବେଳେ କୃଷ୍ଣକୁ ମାରିବା ପାଇଁକ କଂସ ପଠେଇଲେ। ସେତେବେଳେ ଆପଣ ଜାଣିଥିବେ ସେ ପଠେଇଥିଲେ ଗୋଟେ ଆମର ପୋତିନା ରାକ୍ଷାସ ପୁତିନା ରାକ୍ଷଷଶୁଣିକି ଯେତେବେଳେ ସେ ପଠେଇଥିଲେ ପୁତିନା ରାକ୍ଷେଶଣୀ ବହୁତ ପ୍ରକାରର ଚେଷ୍ଟା କରିଥିଲେ ଶ୍ରୀକୃଷ୍ଣଙ୍କୁ ମଥୁର ଆଣେଇବା ପାଇଁ ଆଣିବି ଥିଲେ ଅଧା ବାଟ ପର୍ଯ୍ୟନ୍ତ ଆଣିବି ଥିଲେ ଯେତେବେଳେ ଶ୍ରୀକୃଷ୍ଣ କାନ୍ଦିଲେ ପୁତିନା ତାଙ୍କୁ ତାଙ୍କ ସ୍ତନରୁ କ୍ଷୀର ଦେଇଥିଲେ ପିଇବା ପାଇଁ ଯେତେବେଳେ ସ୍ତନ୍ୟ ପାନ କଲେ ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ କାମୁଡି ଦେଇଥିଲେ କାମୁଡି ଦେବା ଦ୍ଵାରା ପୁତିନା ତାର ନିଜ ରୂପ କ ଆସି ରାକ୍ଷସରୀରେ ଯୋଉ ରୂପ ଯୋଉ ବିକଟାଳ ରୂପ ସେ ନେ ଯୋଉ ରୂପରେ ସେ ପରିଣତ ହେଉଥିଲା ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ହିଁ ସେଠୁ ଉଦ୍ଧାର ପାଇଥିଲା ଆଉ ଶ୍ରୀକୃଷ୍ଣଙ୍କୁ ଶ୍ରୀକୃଷ୍ଣଙ୍କ କାମୁଡାରେ ପୋତିନା ମରିଛି ସିଏ ବି ନିଜେ ଚିନ୍ତା କରିଛି ଯେ ମୁଁ ପୁଣ୍ୟ ପାଇଗଲି ମୋ ଆତ୍ମା ଶାନ୍ତି ମିଳିଗଲା। ଯାହା ହଉ ମୁଁ ଶ୍ରୀକୃଷ୍ଣଙ୍କ ହାତରେ ମରିଲି।
ହଁ ହଁ।
ତ ଏମିତି ବହୁତ ଚେଷ୍ଟା କରେ ଶ୍ରୀ କୃ ଷ୍ଣଙ୍କୁ କଂସ ମାରି ପାରିନଥିଲେ କି କଂସ ମଥୁରା କୁ ଯେତେବେଳେ ଶ୍ରୀକୃଷ୍ଣ ଗଲେ କଞ୍ଚକର କାଳ ହେଇକି ଯାଇଥି
ହଁ।
ତ ଶ୍ରୀକୃଷ୍ଣଙ୍କର ବାଲ୍ୟ ଲୀଳା ଏମିତି କିଛି ଥିଲା ତାଙ୍କ ବାଲ୍ୟ ଲୀଳା ବହୁତ ମଜା ଦାୟକ ଥିଲା ଏମିତି କିଛି ଥିଲା ଆ ଶ୍ରୀକୃଷ୍ଣ ବହୁତ ମାନେ ଲୋକଙ୍କର ସାହାଯ୍ୟ କରି ମୁରା ମଥୁର ରେ ତାଙ୍କର ନାମ କମ୍ପିଲା। ଆଉ ଗୋପ ପୋରରେ ବି ତାଙ୍କ ନାମକୁ ଗ୍ରାମ ପାଇଁ ସେ ଯଶସ୍ୱୀ କୀର୍ତି ଲାଭ କଲେ ଆଉ ତାଙ୍କ ଲୀଳା ଅପାର। ତାଙ୍କ ନୀଳା ସେ ହିଁ ଯାଣନ୍ତି।
ସେ କୃଷ୍ଣ ନୀଳ ଅପାର।